ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଥିଲ?
କିଛି ନାଇଁ ବସିଛି ଏଇ ବାହାରେ, ତମେ କଣ କରୁଥୁଲ?
ମୁଁ ରୋଷେଇ କରିଥିଲି ଆଉ।
ଆ ରୋଷେଇରେ କଣ କଣ କରିଚ?
ଭାତ, ମଟର ତରକାରୀ।
ଓହୋ, ଆଉ ଖାଇସାରିଲନି?
ନାଁ ରୋଷେଇ ସରିଲେ ଖାଇବି ଆଉ। ତମେ?
ନା ଖାଇନି କାଇଁ? ଆଜି ଆମର ଫିଷ୍ଟ ଥିଲା ଫିଷ୍ଟ କରିବାକୁ ଯାଇଥିନୁ।
ଆଚ୍ଛା।
ଆଉ ରଜର ଡ୍ରେସ୍ କିଣି ସାରିଲନି?
ନାଁ କିଣିନି ଅନଲାଇନ ଅର୍ଡ଼ର କରିଦେଇଛି।
ଅନଲାଇନ୍ ଡ୍ରେସ୍ କିଣୁଛ?
ହଁ
ଆଉ ରଜରେ କୁଆଡ଼େ ବୁଲ୍ ବୁଲିବାର ପ୍ଲାନ୍ କୁଆଡ଼େ?
ନାଁ ପ୍ଲାନିଂ ନାହିଁ ଆ। ମୁଁ ମୋର ରଜ ପରଦିନ ସେମିଷ୍ଟର ଅଛି।
ଏକ୍ଜାମ୍?
ହଁ, ହଁ।
ଓହୋ।
ଯାଇହବନି ଘରକୁ ବି ଯିବିନି ସେଥି ଯୋଗୁ ଆଉ, ଏଇଠି ଯାହା ରୁମ୍ ରେ ରହିକି ପାଳନ କରିଦବା ଆଉ।
ମେସ୍ ରେ ରହୁଛ?
ହଁ
ମେସ୍ ରେ କେତେ ଜଣ ରହୁଛ?
ଆମେ ଚାରିଜଣ ରହୁଛୁ ଦିଇଟା ରୁମ୍ ନେଇକି। ଆଉ ଗୋଟେ କିଛି ଏ ରୋଷେଇ ଘର।
ଅହୋ। କଣ ପଢ଼ୁଛ ଏବେ?
ଏଇ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଥାର୍ଡ଼ ଇୟର୍ ହବ।
ପ୍ଲ ଥ୍ରୀ ସେକଣ୍ଡ ଇୟର।
ହୁଁ। ତମେ କଁ କରିଥିଲ।
ମୁଁ ଏବେ ମୋର ଚାଲିଛି ଡିପ୍ଲୋମା ଫାଇନାଲ୍ ଇୟର୍।
ଓ ହୋ ଡିପ୍ଲୋମା କେତେ ବର୍ଷ ହୁଏ ତିନି ବର୍ଷ।
ତିନି ବର୍ଷ ମୁଁ ପ୍ଲସ୍ ଟୁ ସାଇନ୍ସ କରିଛି ହେନେ। ସେଟାକୁ ଯଦି ମୁଁ। କରିଥାନ୍ତି ହେଲେ ଦି ବର୍ଷିଆ ହେଇଥାନ୍ତା କିନ୍ତୁ ମୁଁ ଦି ବର୍ଷ କଲି ନି ତିନି ବର୍ଷ ସାର୍ଟିଫିକେଟ୍ ଦରକାର। ତ ସେଥିପାଇଁ ତିନି ବର୍ଷିଆ ଆଁ କୋର୍ସ କରିଦେଲି ଆଉ ଏଇଟା ଫାଇନାଲ୍ ଇୟର୍ ମୋର।
ଆଛା ୟା ପରେ କଣ କରିବ ଭାବୁ ଭାବିଛ।
ୟା ପରେ ଭାବୁଛି ବିଟେକ୍ ଫିଟେକ୍ କଁ କରିବି ଆଉ।
ଓ ହୋ ଡିପ୍ଲୋମା ପରେ ପୁଣି ବିଟେକ୍।
କରିବି ଆଉ। ତମେ ପ୍ଲସ୍ ଥ୍ରୀ ପରେ କଣ କରିବ।
ମୁଁ ପ୍ଲଥ୍ରୀ ପରେ ଭାବୁଛି ବି ଇ ଡି କରିବି।
ବି ଇ ଡ଼ି ବି ଇ ଡ଼ି ପରେ।
ବି ଇ ଡି ପରେ ଯାହା ଏଣ୍ଟ୍ରାନ୍ସ ଦେବି।
ବି ଇ ଡି କେତେ ବର୍ଷିକିଆ ତମର।
ଆମର ଗୋଟ୍ ପ୍ଲସ୍ ଥ୍ରୀ ତ ଚାରି ବର୍ଷ ହେଇଯାଇଛି ଚାରି ଗୋଟେ ବର୍ଷ ହବ ବୋଧେ। ଆଉ ଯଦି ହେଇନଥିବ ତାହେଲେ ଦୀ ବର୍ଷ କରିବ ଆଉ।
ଆଉ ତୁମ ସେମି ସେମିଷ୍ଟାର କେବେ କହିଲ କାଲି।
ନା ରଜ ପରଦିନ।
ରଜ ପର ଦିନ ଆଉ ଏ ତୁମର ଫାଇନାଲ୍ ଇୟର୍।
ଅ ନ୍ ହଁ ଏଇ ବର୍ଷ ହବ ଫାଇନାଲ ଇୟର।
ଆଉ ତୁମର ଏକ୍ଜାମ କେମିତି ଏକ୍ଜାମ କେମିତି କଁ ହଉଛି।
ଏକ୍ଜାମ ଆମର ବହୁତ ମାନେ ଷ୍ଟ୍ରିକ୍ଟଲି ହୁଏ। ମୋ ଏକ୍ଜାମ ହଁ ସେମିତି।
ଚିଟ୍ ଫିଟ୍ କିଛି କରନି।
ନାଁ ହୁଁ ହୁଁ।
ଓ ଆଚ୍ଛା।
ଆମ କଲେଜରେ ବହୁତ ଷ୍ଟ୍ରିକ୍ଟ୍।
ଆଚ୍ଛା।
ହଁ ଆଉ ତମର କଲେଜ ରେ କଣ କେମିତି।
ଆମ କଲେଜରେ ବି ସେମିତି ଆଉ ସ୍କ୍ୱାର୍ଡ ଫ୍ର୍ଵାର୍ଡ ଆସନ୍ତି ଚେକିଂ ଫେକିଂ କରନ୍ତି।
ଆଉ କଣ ଖାଇ ସାରିଲାଣି ଏବେ ମାନେ ରାତି ଖାଇବା।
ରାତି ଖାଇବା ଆଉ ଖାଇବିନି।
ଓ ହୋ ଭୋଜିରେ ବହୁତ ଖାଇ ଦେଇଛ ବୋଧେ।
ବହୁତ କହିଲେ ସେମିତି ଭୋଜିରେ ଖାଇ ଏବେ ଆସିଛୁ ଏଇ ସାତଟା ହବ ତ। ଖାଇ ଆଉ ଖାଇବାକୁ ମନ ନାହିଁ ତ। ତମେ ଖାଇବ କେତେବେଳେ।
ମୁଁ ରୋଷେଇ ସରିଲେ ଖାଇବି ଏଇ ତରକାରୀ ଟା ହେଇ ସାରିଲା ପରେ।
ଉଁ।
ଭୋଜିରେ କଁ ହେଇଥିଲା।
ଭୋଜିରେ ସବୁ ଭାତ ହେଇଥିଲା ଚିକେନ ହେଇଥିଲା। ଚିଲି ଚିକେନ ଆଉ ଯୋଉ ଛତୁ ତରକାରୀ। ତାପରେ ପାାମ୍ପଡ଼ ଫାମ୍ପଡ଼ ହେଇଥିଲା ଆଉ।
ହଁ।
ପାମ୍ପଡ଼ ହେଇଥିଲା ସବୁ ଖାଇବା ଜିନିଷ ସବୁ ଆଣିଥିଲା ଆଇସ୍କ୍ରିମ୍ ଫାଇସ୍କ୍ରିମ୍ ସବୁ ପିଲା ଆଣିଥିଲେ।
ଓହୋ ପୁଅ ଝିଅ ମିଶିକି କରିଥିଲ ନା ଖାଲି ପୁ
ହଁ ଝିଅ ପିଲା ମାତ୍ର ଝିଅ ପିଲା ପାଞ୍ଚ ଜଣ ଛଅ ଜଣ ଥିଲେ ଆଉ ପୁଅ ପିଲା ସବୁ ଥିଲେ ଆଉ।
କଣ ସ୍କୁଲ ପି ସାଙ୍ଗ ନା ପ୍ଲସ ଟୁ ସାଙ୍ଗ?
ସ୍କୁଲ ସାଙ୍ଗ ସ୍କୁଲ ସାଙ୍ଗ ପ୍ଲସ୍ ଟୁ ସାଙ୍ଗ ତ ତାଙ୍କୁ କହି କହି ଆମେ ଏ ଦି ଦି ବର୍ଷ ହେଇଗଲାନି ସେମାନେ କିଛି କରୁନାହାନ୍ତି। ସ୍କୁଲ୍ ସାଙ୍ଗଟା ସ୍କୁଲ୍ ସାଙ୍ଗ ସବୁ ପ୍ଲାନିଂ କଲେ ଉ କରିବାକୁ। ତ କରିନୁ ଆଉ।
ହୁଁ ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତମର ଘରେ ସବୁ ଭଲ?
ହଁ ଭଲ। ଏବେ ଘରେ ରହୁଛ ଛୁଟି ହେଇଛି ବୋଧେ?
ହଁ ଆମର ଏବେ ସେମିଷ୍ଟାର ସରିଛି। ଫୋର୍ଥ ଫୋର୍ଥ ସେମିଷ୍ଟାର୍ଟଟା ସରିଛି ଏବେ ଆମର ଏବେ ଫାଇନାଲ୍ ଇୟର ହେଲୁନା ଆମେ। ତ କିଛି କ୍ଲାସ୍ ଫ୍ଲାସ୍ ହଉନି ଏବେ ଆଉ।
ଆ ଆଚ୍ଛା।
ଏବେ ଆଡ଼ମିସନ୍ ଟାଇମ୍ ଟା।
ଓହୋ ତମର ଖରା ଛୁଟି ହୁଏ ନା ହୁଏନି?
ଖରା ଚୁଟି କହିଲେ ସେମିତି ଆମର କିଛି ଦିଅନ୍ତିନି ଦିଅନ୍ତି ଦିଅନ୍ତି ବି ନାଇଁ କୋଉ କେବେ ତ ଆମେ କେହି ପିଲା ଯାଆନ୍ତି ନାହିଁ କଲେଜ। କଣ ଡେଲି ଯାଉଥିବେ ଦୁଇ ଜଣ ତିନି ଜଣ ଯାଉଥିବେ କିନ୍ତୁ ଆମ କଲେଜରେ ପିଲା ହଜାରେ ପ୍ଲସ୍ ହେଇଯିବେ।
ଆଚ୍ଛା। ଆଉ ତମ କଲେଜ ରେ ଏମିତି ଚିଟ ଫିଟ କର?
ଚିଟ ଫିଟ ନା ଚିଟ ଫିଟ ଆମେ କରୁନା ସେ କଲେଜରେ। ସ୍କ୍ୱଡ ଆସନ୍ତି ତ ସେଥିପାଇଁ ଆମେ ଚ୍ରିଟ୍ ଫିଟ୍ କିଛି କରୁନାଁ ଯାହାମ ଯେତିକି ପଢ଼ିକି ଯାଇଥାଉ ସେତିକି ଲେଖୁ ଆଉ।
ହଁ ହଁ ଆଉ ମାନେ ନା ତୁମର ଗଭର୍ଣ୍ଣମେଣ୍ଟ କଲେଜ ନା ପ୍ରାଇଭେଟ କଲେଜ?
ଆମର ପ୍ରାଇଭେଟ୍ କଲେଜ।
ଅ ହଁ। ଡୋନେସନ ନିଅନ୍ତି।
ହଁ ଆଉ ତମର କଣ ଗମେଣ୍ଟ?
ହଁ ପ୍ରଶ୍ଚିତ ଗର୍ମେଣ୍ଟ ବି କରିବାକୁ ପଡିବ।
ଭଲ ମାର୍କ ଥିଲା ବୋଧେ ଆଉ ନା ପ୍ଲସ୍ ଟୁ ରେ ଆଉ।
ସେଇଭଳିଆ ମଝା ମଝି ଷ୍ଟୁଡେଣ୍ଟ ଟା।
କେତେ ପସେଣ୍ଟେଯେ ରଖିଥିଲ?
ଏ ଇ ଆ ସେଭେଣ୍ଟି ଥ୍ରୀ।
ବହୁତ ରଖିଦେଇଛ।
ମାନେ କଣ ଆ ହାଁ। ମଜାକରେ କହୁଛ ନା କମେଡି କରି ନା ବେଜିତ୍ କରି।
ନା ନା ମୁଁ ସିରିଅସ୍ଲି କହୁଛି ଭଲ ରଖିଛ ମାର୍କ।
ନାଇଁ ନାଇଁ ଘରେ ତ ସବୁ କୁହନ୍ତି ଏ ଆଭରେଜ ବୋଲି।
ମୁଁ ତ ତମଠୁ ମୁଁ ତ ତମଠୁ କେତେ କମ ରଖିଛି।
ଓହୋ କିଛି ନାହିଁ ଏଣ୍ଟ୍ର ଏଣ୍ଟ୍ରାନସ ହେଇଗଲାଣି ଆଜି କାଲି ସବୁ।
ହ ମୋର ସିକ୍ସଟି ନାଇନ୍ ପରସେଣ୍ଟ ଥିଲା।
ସିକ୍ସଟି ନାଇନ୍ ଆଉ କଣ ଖରାପ କି
ତମେ ତ ସେଭେଣ୍ଟି ତମର ତ ସେ ସେଭେଣ୍ଟି ଫୋର୍ ମୋର ତ ସିକ୍ସିଟି ନାଇନ୍।
ହଁ କଣ ଟା ଅଧିକ?
ବହୁତ ଫରକ ଅଛି ପାଞ୍ଚ ପରସେଣ୍ଟ ଫରକ ଅଛି।
ହଁ କିଛି ନାହିଁ ଚଳିବ ତମେ ବି ଭଲ ଷ୍ଟୁଡେଣ୍ଟ।
ନା
ହଁ
ସେମିତି କହିଲେ ପ୍ଲସ୍ ଟୁରେ ସେତେବେଳେ ଆମକୁ ପଢ଼ିବାକୁ ଭାରି ମନ ଥିଲା ନା ପ୍ଲସ୍ ଟୁ ସାଇନ୍ସରେ ଆମର।
ହଁ
ସେତେବେଳେ ପଢ଼ିବାକୁ ମନଥିଲା ଟିକେ ପଢ଼ିବାକୁ। ତ ସେତେବେଳେ ଆମେ ଦିନ ରାତି ଏକ କରିଦଉଥୁଲୁ ସେତବେଳେ ପଢୁଥିଲୁ।
ସେଇଆ ଏବେ ପାଠ ପଢ଼ିବାକୁ ଇଚ୍ଛା ହଉନି।
ଇଛା ହଉଛି ଇଚ୍ଛା ହଉନି କଣପାଇଁ ଇଚ୍ଛା ହଉଛି।
ଓହୋ ହଁ ହଁ। ନା ମୋର ହୁଏନି ତ ମୁ ଭାବିଲି ଭାବିଲି କାହା ତମର ଇଚ୍ଛା ବି ହଉନଥିବ। ଆଉ ସବୁ ତ ଖାଲି କରିବା ଇଏ ହଉଛି ମୋବାଇଲ।
ତ ତମର ପଢ଼ିବାକୁ ଇଚ୍ଛା ହଉନି।
ନା ଏଇ ପ୍ଲସ ଥ୍ରୀ କଲା ପରେ ପଢ଼ିବାକୁ ଇଚ୍ଛା ହଉନି।
ହୁଁ ତା ବୋଲି ହ ସମସ୍ତେ ସେମିତି ଭାବନ୍ତି କିନ୍ତୁ ପଢ଼ିବାକୁ ପଡ଼ିବ।
ହୁଁ ସେଇଟା ତ ସତ କଥା। ନ ପଢ଼ିଲେ ଆଉ ଘରଲୋକ ଏତେ ପଇସା ଦେଇ ପଢ଼ଉଛନ୍ତି।
ମତେ ପା ବାପା କହିଲେ କଣନା ଏତେ ପଇସା ଦେଇ ପଢେଇଲି ପ୍ଲସ ଟୁ ରେ ଏତିକି ମାର୍କ
ଭଲ ମାର୍କେ ତ ଅଛି।
ବାପ ଯେ ଯେତେ ତମେ ମାର୍କ ରଖ କିନ୍ତୁ ଘର ଲୋକଙ୍କ ପାଇଁ କମିଯିବ।
ହଁ ଘରଲୋକ ମତେ ଆମ ଘରେ କିଛି କୁହନ୍ତିନି। କୁହନ୍ତି ହଁ ଭଲ କାରଣ ମୁଁ କାନ୍ଦେ ତ ହେଇଥି ଯୋଗୁ।
କାନ୍ଦିବ କ ପାଇଁ ଯେତିକି ମେହନତ କରିଥିବ ସେତିକି ଫଳ ପାଇବ।
ହୁଁ ସେଇଟା ବି ସତ କଥା। ହଉ ମୁଁ ରଖୁଛି।
ହଉ। ।